ହ୍ୟାଲୋ।
ହଁ।
ହଁ ଆପଣ ଏବେ ହଁ ଆପଣ ଏବେ ଫ୍ରି ଅଛନ୍ତି।
ଫ୍ରି ଅଛି।
କଣ କରୁଛନ୍ତି ଏବେ।
ଏଇ ଜଷ୍ଟ ଖାଇକି ଉଠିଚି ଆଉ କାମ ସାରିକି ଏଇନା ଜଷ୍ଟ ଆସଥିଲି ଶୋଇବା ପାଇଁ ଆଉ।
ଓ ହଁ ମୁଁ ଖାଇକି। ଘଣ୍ଟେ ହେଲା ଉଠିଲିଣି ଏଇ ବସିଥିଲି ଆଉ।
ଓହୋ ଆପଣ ଆଡେ ପାଗ କେମିତି ଦେଇଚି।
ହଁ ପାଗ ତ ଆମ ଆଡେ ଆଜି ସକାଳ ଟିକେ ଟିକେ ଝିପ୍ ଝିପ୍ ମେଘ ପକଉଥିଲା। ତାପରେ ଛାଡି ଯାଇଥିଲା ପାଗ ଭଲ ଥିଲା ଖରା ଟିକେ ଟିକେ ଦେଇଥିଲା ହେଲେ ପୁଣି ହେଇ। ଚାରିଟା ବେଳକୁ ବର୍ଷା ହେଲା ଯେ ଏ ପର୍ଯ୍ୟନ୍ତ ଆଉ ଟିକେ ପୂର୍ବରୁ। ଛାଡିଚି ବର୍ଷା ଆଉ ଲାଇନ ଫାଇନ୍ ନାହିଁ କଟି ଯାଇଚି ଆଉ।
ଓହୋ।
ଏବେ ବର୍ଷା ତ ଇଆଡେ ଛେଚୁଚି।
ନେଟୱାର୍କ ଠିକ୍ ଠାକ ଆସୁଛି ନା ପ୍ରୋବ୍ଲେମ ହଉଛି।
ନାଇଁ ନେଟୱାର୍କ ତ ଏବେ ଆସୁଚି ହେଲେ ନେଟୱର୍କ ସକାଳେ ନେଟ୍ୱାର୍କ ଜମାବି ଆସୁ ନଥିଲା ।
ଉଁ ଆମର ତ ଚାରିଟା ବେଳୁ ନେଟୱାର୍କ ଆସିଲାନି ବହୁତ ଅସୁବିଧା ହେଲା କଲ ବୁ ଯିବା ଆସିବା ବି ହେଲା। ିଲ ନାଇ
ଆପଣଙ୍କ ଆଡେ ବର୍ଷା ହଉଥିଲା?
ହଁ ବର୍ଷା ଜୋରେ ସାଢ଼େ ତିନିଟା ବେଳକୁ ଏମିତି ବର୍ଷା ହେଲା ପୁରା ଘଡଘଡି ଚାଲିଛି। ସେତେବେଳେ ସବୁ ବର୍ଷା ହେଲା ଠିକ ଠାକରେ ଆମେ ଭୁବନ ଆସି ଘରେ ପହଞ୍ଚାଇଥିଲୁ ନହେଲେ ବର୍ଷାରେ ଓଦା ବି ହେଇଯାଇଥାନ୍ତୁ।
ଓହ।
ଆଉ ଆପଣ? ଆପଣଙ୍କର ରୋଷେଇ କଣ ରୋଷେଇ ସରିଲାଣି ରୋଷେଇ କଣ ହେଇଥିଲା?
ହୁଁ। ଆମର ହେଇଥିଲା ରୁଟି ଆମ ଭଜା ଖାଇସାରିଲାଣି ସମସ୍ତେ ଘର ବି ସବୁ ଖାଇସାରିଲାଣି। ହ ଆପଣ ରାତିରେ କଣ ଖାଉଛନ୍ତି?
ନାଇଁ ମୁଁ ଭାତ ନାଇଁ ଭାତଖାଏ ନାଇଁ ଘରେ ସମସ୍ତେ ଘରେ ରୁଟି ସମସ୍ତେ ଖାଆନ୍ତି କିନ୍ତୁ ମୁଁ ଭାତ ଖାଏ ମୋତେ ରୁଟି ପସନ୍ଦୁନୁହଁ ମୁଁ ସେଥିପାଇଁ ଭାତ ଖାଏ କେବଳ ସୋମବାର ହେଲେ ମୁଁ ପରଟା ଫରଟା ଖାଏ ଆଉ।
ଆପଣଙ୍କ ସୋମବାର କରୁଛନ୍ତି?
ହଁ ସୋମବାର କରେ ଶୁକ୍ରବାର କଥା ଶୁକ୍ରବାର ଏବେ କରିନ ପୂଜା ସନ୍ତୋଷି ମାନଙ୍କ ଓଷା ହୁଏ ନା। ତ ସନ୍ତୋଷି ମାଙ୍କ ଓଷା ସରିଗଲାଠୁ ସନ୍ତୋଷି ମାଙ୍କ ଓଷା କରୁନି କେବଳ ସୋମବାର ଏଟା ବାରୁଛି ଆଉ ସୋମବାର ଆଇଁଷ ଖାଏନି ଆଉ ଉଁ।
ଆପଣ ଆପଣ ସନ୍ତୋଷୀ ମା ଓଷା କରୁଛନ୍ତି?
ହଁ ସନ୍ତୋଷୀ ମା ଓସା କରିଥିଲି ଆଉ କରିଥିଲି ମାନେ ତାକୁ ଦି ଥର କରନ୍ତି ଏଇଟା ସରିଗଲାଣି।
ଆପଣଙ୍କ ଆଡେ ତ ଓଷା ହୁଏ ତାହେଲେ।
ହୁଁ ଓଷା ହୁଏ ସେତେବେଳେ ଓଷା ହୁଏ ସେତେବେଳେ ଷୋଳପାଳି ଉଁ ଷୋଳପାଳି ମାନେ ଯା ଚାରି ମାସ ଧରି ହୁଏ ସେଥିରେ ଖଟା ଆମିଷ ଆଇଁଷ ସେଇ ଶୁକ୍ରବାର ଦିନକୁ ଶୁକ୍ରବାର ଦିନ ଖଟା। ନାଇଁ ନାଇଁ ଚାରି ମାସ ଚାରି ମାସ ନୁହଁ ଗୋଟେ କେବଳ ଶୁକ୍ରବାର ଦିନ ଯଉ ଶୁକ୍ରବାର ଶୁକ୍ରବାର ଯୋଉ ଓଷା ହୁଏ ସେଇ ଶୁକ୍ରବାରକୁ ଶୁକ୍ରବାର
କେବଳ ଆଇଁଷ ଖଟା ଖଟାଟା ହେଲା ଏବେ ମେନେ ଆ-ଆଇଁଷଠୁ ଖଟା ହେଲା ମେନେ। ଖଟା ସେଦିନ ଠୁ ଟୋଟାଲ ବାରଣ କରାଯାଏ ଟୋଟାଲ ଖଟା ହିଁ ଖ ଖାଏ ଯାଏନି ଟମାଟୋ ବି ପକାଯାଏନି କାରଣ ତରକାରୀରେ କେବ କେବଳ ଫୁଟା ଫୁଟି ବି ଯାଏନି କେବଳ ସିଝା ଯାଇକି ଯାହା ଖାଲି କରାଯାଏ।
ଭାତ କଣ ଅରୁଆ ଭାତ ଖାଆନ୍ତି ନା ଧାନ ଫଳ ଖାଆନ୍ତି ନା
ହଁ ଅରୁଆ ଖାଆନ୍ତି ଅରୁଆ ଖାଆନ୍ତି ଗୋଟେ ଟାଇମ ଖାଇବ ଗୋଟେ ଥର କ। ଯେତେବେଳେ ଖାଇବ ତମେ ଥରେ ଖାଇବ ସେଇ ଥରେ ଖାଇବ ଏକା ଥରେ ରାତିରେ। ଓପାସେ ଏକଥରକେ ସେଇଟା। କେ ସନ୍ଧ୍ୟା ବେଳକୁ ଯାଉଚି ଚାହା ଫାହା କରି ଖାଇପାରିବ ସେତିକି ଖାଇପାରିବ ଆଉ ଦିଥର ଖାଇପାରିବ ନାହିଁ।
ହଁ।
ହଁ ସେଇ ଓଷାର ବହୁତ ବିଧି ବିଧାନ ତା ବହୁତ ଷୋଳ ପାଳି ହବ। ତାପରେ ଷୋହଳ ପାଳି ପରେ ଉଯାପନା ଉଯାପନା ଉଁ ରେ ଉଁ ଛୁଆଙ୍କୁ ଷା ସାତ ଟା ଛୁଆଙ୍କୁ ଆଣିବ ତାଙ୍କୁ। ତାଙ୍କ ଖାଇବା ମାନେ ତାଙ୍କ ପାଇଁ ଭୋଜି ହବ। ଭୋଜି ତାପରେ ଏମିତି ସବୁ ତକ ସବୁ ତକ ହବ ଆଉ। ହଁ ହଁ ଆପଣ କଣ କ ଯୋଉ ଆପଣ ଆଡେ କେମିତି ଓଷା ପୂଜା ପର୍ବ କେମିତି କଣ କରାଯାଏ
ହଁ ଆମ ଆଡେ ତ। ସବୁ ପ୍ରାୟ ସବୁ ପର୍ବ ପାଳନ କରାଯାଏ ହେଲେ ଏତେ ଧୁମ୍ ଧାମରେ ହୁଏନି। ଆମର ଯେମିତି ହବା କଥା ସେମିତି ଟିକେ ହୁଏ। ଆଉ ରଜ ପର୍ବ ପାଳନ କରନ୍ତି ଏବେ ତ ଆମର ଗଲା ରଜ। ଆଉ ଆମର ଏୟା ସେମାନେ ଦୋଳି ଏସବୁ କରିଥିଲେ ଦୋଳି ଫୋଳି ବାନ୍ଧିକି। ହଁ ପିଲାଙ୍କୁ ଭାଗ ନେଇଥିଲେ ଆମ ପ ତି ଏଇଟା ବି ହେଇଥିଲା ଆଉ ପୁରସ୍କାର ତାଙ୍କୁ ଦିଆଯାଉଥିଲା।
ହୁଁ ଖୁଦୁରୁକୁଣି ତ ଆସୁଛି ଖୁଦରୁକୁଣି ଆପଣ। ଖୁଦୁରୁକୁଣୀ ଆପଣଙ୍କ ଆଡେ କେମିତି କଣ ପାଳନ କରା ଯାଏ?
ଓଷାଟା ପାଞ୍ଚ ପାଳି ହୁଏ ପ୍ରତି ପାଳି ହେଲେ କିନ୍ତୁ। ଏ ଯୋଉ ମାସ ଟିକେ ଏପଟ ସେପଟ
ମାମୁନ ଦିଦି।
ଚୋରି ଫୋରି ହୁଏ। ହଁ ଆପଣ ଯାଆନ୍ତି ସେ ଠାକୁର ଙ୍କୁ ଆଣିକି ରାତିକୁ ବି ଯାଆନ୍ତି ଆମର ଫୁଲ ତୋଳି ଫୁଲ ତୋଳିକି ଆସିକି। ମାଙ୍କ ପାଇଁ ଫୁଲ ସବୁ ଗୁନ୍ଥା ଗୁନ୍ଥି କରନ୍ତି। ତାପରେ ଗୁନ୍ଥା ଗୁନ୍ଥି ସରିଲା ପରେ ଠାକୁରଙ୍କର ସବୁ ବାସିକାମ ହଁ ମାନେ ଘର ପୋଛା ଘର ଓଳେଇକି ଘର ପୋଛା ପୋଛି ମାରିଦେଇକି। ଠାକୁରଙ୍କର ସବୁ ଜିନିଷ ନେଇକି ତାଙ୍କ ପୂଜା ସାମଗ୍ରୀ। ଏଇକି ଗାଧେଇ ପାଧେଇକି ଆସିକି ଠାକୁରଙ୍କୁ ଜିନିଷ ନିଏ ଏମିତି ପୂଜା କରନ୍ତି ଏମିତି ହୁଏ ପୁଣି ରାତିରେ ବି ଆମର ପୂଜା ହୁଏ ରବିବାର କୁ ରବିବା ଖାଇ ହଉ ଆପଣଙ୍କ ଆଡ଼େ କୁଦୁରୁକୁଣୀ ହୁଏ।
ହଁ ଆମ ଆଡେ ହୁଏ।
ହୁଁ ହୁ ଆଉ ଆପଣଙ୍କ ଆଡେ କୁମାର ପୂର୍ଣ୍ଣିମା କେମିତି ହୁଏ।
କୁମାର ପୂର୍ଣ୍ଣିମା ସେମିତି ସେ ଯୋଉ ସକାଳୁ ତ ଉଠିକି ଦିନ ସାରା ଉପାସ ରୁହନ୍ତି ଦିନ ସାରା ରହିକି ଯୋଉମାନେ ଫାଷ୍ଟ୍ ପାଳି କରନ୍ତି ସେମାନେ ଯୋଉ ପାଣି ବି ଟବାାଇକ ପିଅନ୍ତିନି ଆଉ ଯୋଉ ଯଉମାନେ ଫାଷ୍ଟ୍ କରନ୍ତି ସେମାନେ ନୂଆ ଡ୍ରେସ୍ ପିଧନ୍ତି କାହିଁକି ଫାଷ୍ଟ ପାଳି ଯାହା ହେଲେ ବି ଗୋଟେ ନୂଆ ଡ୍ରେସ ନୁଆଁ ଯାଲେ ଗୋଟେ ନୂଆ କରନ୍ତି। ଆଉ ଉଁ ସକାଳୁ ଉଠିକି ସେ ଯୋଉ ଯୋଉ କଳସ ମାସ ଟାଙ୍କ ବସା ଯାଇଥାଏ। ଚହନା ଚାରିପଟେ ସେ ଚହନା ସେଇ ଯୋଉ କଳସ ଗୁଡାଙ୍କୁ ଧୁଆଯାଏ। ଧୁଆ ଯାଇ ନୂଆ ନୂଆ ଯୋଉ ମାନେ। ଆ ମାନେ ନୂଆ ଛିଟା ଫିଟ ଦିଆକି ଗୁଆ ଦିଆ ହେଇକି ବନ୍ଧା ଯାଇକି ତାପରେ ଆମ୍ବ ପତ୍ର ଦିଆଯାଏ କଳସର ଉଁ-ଉଁ-ପାଣି ଢ଼ାଳିକି ଉଁ ବ। ଭଲ କ- ପାଣି ପୁରା ଯାଏ ପୁରା ଯାଇକି ତାପରେ ଗୁଆ କଉଡ଼ି ଭିତରେ ପୁରା ଯାଏ ପାଣି ଏଇଯୋଉ ପଇସା ବି ତା ଭିତରେ ପୁରା ଯାଏ। ତାପରେ ଚନ୍ଦ୍ରମା ଲଗେଇକି ନଡିଆ ଥୋଇକି ତାପରେ ଉଁଁଁଁଁଁ ଲିପା ଲଲିପି କରୁ ଚଉଁରା ଚାରିପଟ ଲିପା ଲପୁ କରିକି ଝୋଟିଝୋଟା ପକେଇକି ତାପରେ ଚାନ୍ଦ ତିଆରି। ରୁ ଚାନ୍ଦ ତିଆରି କରିସାରିଲା ପରେ
ହ
ଚାନ୍ଦ ଯୋଉଥିରେ ବା ଆପଣ ଯୋଉଥିରେ ଚାହିଁବେ ସେଥିରେ ଚାନ୍ଦ ତିଆରି କରିପାରିବେ। ତାପରେ ଏଁ ଉଁ ତାପରେ ଏମିତି ସବୁ ଏମିତି ଏମିତି ପାଳନ କରାଯାଏ ଆଉ। ଆ ଆପଣ ଆଡେ କଣ ପୂଜା ପର୍ବ। ନ୍ତୁ କଣ ହଉଛି ଟିକେ ରଥଯାତ୍ରାବେ ଆସୁଛି ରଥଯାତ୍ରାଷୟରେ କଛି କୁହନ୍ତୁ।
ଯେ ଗାଁ ଟା ଏତେ ବିତାାନ ାନ ସେ ବଡ଼ ମାନେ କରନ୍ତି, ଛୋଟ ପିଲାମାନେ ତାଙ୍କ ସହିତ ମିଶିକି କରନ୍ତି। ତ ହଁ ପୂଜା କରିକି ରହିଛି ଗାଁ ବୁଲେଇବାକୁଆଣନ୍ତି । ଆମେ ହୁଁ
ନେଟୱାର୍କ ହେ କେ ଟିକେ ନେଟ ଆସନ୍ତୁ କାହିଁକିନା ଆପଣଙ୍କ ଭଏସ କ୍ଲିୟର ଶୁଭା ଯାଉନି।
ହୁଁ ବର୍ଷା ଯୋଗୁ ନେଟୱାର୍କ ଟା ଅଧିକ ପ୍ରୋବ୍ଲେମ ରହୁଛି। ବର୍ଷା ପୁଣି ଲାଇନ ବି ରହୁନି।
ଏବେ ଶୁଭିଲା ।
ହଁ ଏଇନା ଟିକେ ଶୁଭିଲା।
ଫୋଣି ଟିକେ ଫୋଣି ଟିକେ ଫୋଣି ହେଇଗଲା। ଲା ପୁଣି ଆଉ କ୍ଲିଆର୍ଲି ଶୁବା ଯାଉନି।
ଏବେ ଶୁବାଯାଉଛି।
ହଁ ଏବେ ଶୁଭାଯାଉଛି।
ହ। ଏଇଠାରେ ବି ରଥ ଟାଣେ। ରଥ ଟାଣିକି ସେଠି ପ୍ର
ମୋ ଭଏସ ଆପଣଙ୍କୁ କ୍ଲିଅର୍ଲି ଶୁଭା ଯାଉଛି ତ?
ହଁ ହଁ ହୁଁ ହୁଁ। ଶୁଭା ଯାଉଛି କ୍ଳିଅର୍। ଏମତି ସବୁ ପାଳନ ଆମେ କରୁ ଆଉ।
ଓହୋ। ଆଉ ପୁରୀକୁ ରଥଟାଣି ଯିବାର ବେଳ କିଛି ଅଛି କି ଇଚ୍ଛା ଅଛି କି?
ପୁରୀ ତ ରଥର ରଥ ଟାଣି ଯିବାକୁ ଇଚ୍ଛା ଅଛି ।ହେଲେ ଠାକୁରଙ୍କର ଡୋରି ଯେବେ ଲାଗିବ ସେବ ସେବେ ଯିବା। ହିବ ହଁ ହୁଁଁ ଡୋରି ନ ଲାଗିଲା ପର୍ଯ୍ୟନ୍ତ ତ ଠାକୁରଙ୍କ ପାଖକୁ ଟିକେ ଯାଇ ପାରିବା। ଯେବେ ଡୋରି ଜଗା ଲଗେଇବେ, ସେବେ ଇଏ ଯିବାକୁ ଯିବା ଆଉ। ଆଉ ପୁରୀ ଥରେ ଆମେ ଯାଇଚୁ, ଆମ ଯୋଉ ପରିବାର ନେଇକି ଆମେ ଦିଥର ଯାଇଛୁ। ଠାକୁରଙ୍କୁ ଦର୍ଶନ କରିକି ତା କିନ୍ତୁ ଅବଢା ଖାଇକି, ପୁରୀ ସମୁଦ୍ରରେ ବି ଗାଧେଇକି ଆମେ ଆସିଲୁ। ହଉ। ଆପଣ ଦର୍ଶନ କଲାବେଳେ ଶାନ୍ତି ମିଳେ। ଆପଣ ଯାଇଛନ୍ତି କେବେ ପୁରୀ କେବେ?
ପୁରୀ ତ ମୁଁ କେବେ ଯାଇନି। ମୁଁ ଥରେ ବି କେବେ ପୁରୀ ଦେଖିନି? କେବେ ବି ପୁରୀ ଦେଖିନି ଠାକୁରଙ୍କର ଯଦି ଡୋରି ଲାଗିବନି, ଠାକୁରଙ୍କର ଯେବେ ଡୋରି ଲାଗିବ ସେବେ ଦେଖିବେ ଆଉ।
ହଁ ପୁରୀକୁ ଯିବାକୁ ଇଚ୍ଛା ହଉଛି ଆପଣଙ୍କର?
ବହୁତ ବହୁତ ଇଚ୍ଛା।
ପୁରୀରେ ତ ବେଶୀ ଏ ରଥଯାତ୍ରା ବେଳେ ବହୁତ ଭିଡ ହୁଏ। ରଥ ଟାଣିବାରେ ସବୁଆଡେ ଆସନ୍ତି ତ
ହଁ ବାହାରୁ ବି ଲୋକ ଆସନ୍ତି, ରଥ ଟାଣିବା ପାଇଁ ଯେ ସୋ ବାହାରୁ ବି ଲୋକ ଆସନ୍ତି, ବହୁତ ଲୋକ। ବହୁତ ଲୋକ ବି ହଜି ହୁଜା ଯାଆନ୍ତି। କାହିଁକି ନା ଏଇ ଏ ଟାଇମି ଲୋକ ଦଳା ଦୁଳି, ଲୋକ ଏତେ ଗହଳିରେ, ବହୁତ ଲୋକ ବି ହଜି ବିି ଯାଆନ୍ତି।
ହୁଁ। ସେ ଥିଲେ ରଥ ଟାଣିବାରେ ପୁରୀରେ, କାହିଁକିନା ହେବ ସମସ୍ତଙ୍କୁ ତ ଏମତି ମିଳିନଥାଏ, ସାଧାରଣ ଲୋକଙ୍କୁ ବି ଯଦି ଅନ୍ୟ ସମୟରେ ବି ଯାଆନ୍ତି, ଠାକୁରଙ୍କ ଡୋରି ନ ଲାଗିଲେ ସେ ଯାଇପାରନ୍ତିନି। ରଥଯାତ୍ରା ତ ତାଙ୍କର ଏତେ ବଡ ପର୍ବ। ତାଙ୍କର ଦେଖାହେଲେ ଲୋ ଯିଏ ଦର୍ଶନ ପାଇଁ ଯାଇପାରିବେ।
ଆଉ ଆପଣଙ୍କର ଘରେ ସମସ୍ତେ ଶୋଇ ସାରିଲେଣି?
ନାଇଁ ଘରେ କେହି ଶୋଇନାହାଁନ୍ତି, ଘରେ ସମସ୍ତେ ଖାଇକି ଏଇଠି ବସିଛନ୍ତି ଆଉ। ଶୋଇନାହାଁନ୍ତି ଲାଇନ୍ ତ ନାହିଁ। ହଁ। ହୁଁ। ଆପଣଙ୍କ ଆଡେ ଲାଇନ୍ ଆସିଲାଣିି?
ନାଇଁ ନା ଲାଇନ ତ ଆସିନି। ସେନ୍ତି ଇନଭଟର ବି ଚାର୍ଜ ନାହିଁ, ଯେମତି ଅ-ଅଛି ଅ ନୁଅ ଗୋ ଆ ଏପଟ ସେପଟେ ଯୋଉ ନୂଆ ଘରେ ଆମେ ଅଛୁ ନା, ନୂଆ ଘରେ ଲାଇନ ଲଗେଇଦେଇଛୁ, ସେ ପୁରୁଣା ଘର ଲାଇଟ ସବୁ କଟି ଯାଇଛି। ଆଉ ନୂଆ ଘରେ ଲାଇନ ଲଗେଇଦେଇଛୁ ଆଉ। ନୂଆ ଘରେ ଅଛୁ ସମସ୍ତେ ଆଉ।
ଆ ହୋ। ଅଛି, ଆପଣଙ୍କୁ ଆଉ କେତେବେଳେ କଲ୍ କରିବି ଆଉ।
ଓ ହଉ।
ହ ହଁ ହଁ।